ହାଲୋ।
ହଁ କହୁନ କଣ କରୁଚ?
ଆଁ କଣ କରିବି ଏଇଠି ଛିଡା ହେଇଛି ଆଉ କଣ କରିବି।
କଣ ସାରେ ବସିକି ମୋବାଇଲ ଚଲଉଛି ଆଉ କଣ କରିବି ମୁଁ ତ।
ହଁ ହଁ। ମୋବାଇଲ ଦେଖିକି ଚଲାଅ ତମ ସାର ଆସିବେ ଚେକ୍ କରିକି ନହଲେ ପଛ ପଟୁ କୁଆଡୁ ଆସିବେ ତାପରେ ହେଠୁ କହିବେ ମୋବାଇଲ ଦେ ମୋବାଇଲ ବସିକି ଦେଖିନା।
ରା- ରା -ରାତିରେ ତ ଏଠି ଆମ ପାଖରେ କେହି ନାହାନ୍ତି ଆଉ କଣ କରିବି ମୁଁ। ଏକା ବୋଧେ ପଢିଛି ସେପଟେ ସାଇଟିରେ ଗୋଟେ ଆଉ ଗୋଟେ ପିଲା। ଏପଟେ ଗୋଟେ ପି ମୁଁ ଏକା ଏକା ବସିଚି ତ ଆଉ କଣ। ଆଉ କଣ କରିବି କି ମୁଁ।
ହୁଁ ନହଲେ ତମ ସାର୍ ଥିବେ କେତେବେଳେ ପଳେଇ ଆସିବେ ବୋଲେ ତମେ ଯୋଉ ସାରଙ୍କୁ ହଁ।
ମୁଁ ତ ଏଟା ଦିଟା କବାଟ ଦେଇଚି। ଗୋଟେ କବାଟ ଭିତର ପଟୁ ପଟଇ ଦେଇଛି ଯଦି ଆସିବେ ସେ ପଟ ଘାଇଟେ ବାହାର ପଟ ଘାଇଟେ ବୁଲିକି ଯିଏ ଆସିବେ ଏ ପଟରେ ତ କିଛି ଜାଣିନି ଦେଇ ଦେଇଛି ହୁଁ ହୁଁ।
ଚାରି ଚାରିଟାରେ ତ ଗାଡି ଗୋଟେ ଯିବ ବାହାରିବ ଯେ ତାର ଚେକିଂ ହବ।
ହୁଁ।
ସେଥିପାଇଁ ତ ବଇଚ ଅନେଇକି ବାହାରେ କେତେ ବଳେ ଚାରି ଚାରିଟା ହବ ମୁଁ ଗାଡି ଚେକିଂ ରେ ବ ଚେକିଂ କରିବି।
ଉସ୍
ସାରଙ୍କୁ ତାପରେ କଲ୍ କରିବି ତମର କଣ ଅଧିକ ଛିଙ୍କ ହଉଛି କି?
ହଁ ମୋର ଥଣ୍ଡା ଟିକେ ହେଇଗଲା ବୋଧେ ମୁଁ ତ ଜାଣିତ ଜାଣିପାରୁନି କାଇଁ। ଖାଲି ଛିଁ।
କଉ ପ୍ରକାର କ କୋଉ ଥଣ୍ଡା ହେଲା ତମର?
ଥଣ୍ଡା ଗଲେ କୋଉ ଥଣ୍ଡା ଆଉ। ତ କହିପାରିଲନି।
ଗୋଟେ ହେଲା ତ ଥଣ୍ଡା ଜ୍ୱର ଆ ନାଁ ନାଁ ମୁଁ ଭାବିଲି ତମର ଇସ୍କି ବାଲା ଥଣ୍ଡା ହେଇଗଲା।
ନାଁ ନାଁ ସେଇରା ଆମର ହବନି ହବ ବୋଲି କେବଳ ଜ୍ୱର। ଥଣ୍ଡା ହିଁ ହବ।
କାହିଁକି ସେ ଗୁଡା ତମର ହବନି?
କି ଜାଣେ ପାଣି ଫାଣି ଟିକେ ବଢ଼ି ଯାଇଥିଲେ ହବ । ଟିକେ ଅଦା ହେଇଯାଇଥିଲେ ସେମିତି ହବ।
ନାଇଁ ନାଁ କାହିଁକି ସେମିତି ତମର ଇଏ ଜ୍ୱର ପ୍ରେମ ଜ୍ୱର ହବନି ବୋଲି।
ଆମର ପ୍ରେମ ଜ୍ୱର ହବନି କାହିଁ ଆମର ପ୍ରେମ ଜ୍ୱର ହେଇଥିଲା ଯେ ଆଉ ହବନି ଆଉ। ଯାହା ହେଇଥିଲା ହେଇଥିଲା ଦେଖ ଯୋଉଁମାନେ ନୂଆ ନୂଆ ପ୍ରେମ କରୁଛନ୍ତି ତାଙ୍କର ପ୍ରେମ ଜ୍ୱର ହୁଏ। ଆଉ ଯୋଉମାନେ ପୁରୁଣା ହେଇଗଲେଣି ତାଙ୍କ ନୂଆ ପ୍ରେମ ଜ୍ୱର ହେବ ନି ତାଙ୍କ ନୂଆ ଆଉ ହବନି।
ହୁଁ ଜ୍ୱର ଟା ଥଣ୍ଡା ଟା ଆସିବ ନାଁ।
ହଁ ହଁ ସେମିତି କିଛି ନାହିଁ ଯେତେବେଳେ ଯଦିସ ମୁଁ ଗାଁକୁ ଯିବି ଯଦିସ ସେତେବେଳେ ପ୍ରେମ ଜ୍ୱର ଟା ହେବ ଯେତେବେଳେ ମୁଁ ଯିବି ଏଟି ଦେଖା କହିବି। ଆମେ ସାଙ୍ଗ ହେଇକି ପଳେଇବୁ ବୁଲେଇବାକୁ।
କୁଆଡ଼େ ବୁଲିବାକୁ ଯିବ ଯେ।
ହଁ। ସିଆଡ଼େ ବୁଲିବାକୁ ଯିବୁ ଆରି ଆମେ ସେ ଯୋଉ ଭଟ୍ଟାରିକା ଆମର ଅଛନ୍ତି ମନ୍ଦିର ସେଇ ପଡ଼ୁ ଆଡ଼େ ଯିବୁ ଆରି। ସେଇଠି ବସିବୁ ଆସିବୁ ସାଙ୍ଗ ସାଥିକି ଦର୍ଶନ କରିକି ତାପରେ ଏଇଠୁ ଚା ଗୁଆଁଙ୍ଖା ଆଣିବି ତାଙ୍କ ଘରେ ଛାଡ଼
ତମ ଘର ଭଟ୍ଟାରିକା କେତେ ବାଟ?
ସେଇଟା ହବ ଏଇ ଚାଳିଶି ପଇଁଚାଳିଶି ଆଉ।
କିଲୋମିଟର।
ହଁ କିଲୋମିଟର।
ହଁ ମୁଁ ଭାବିଲି ସେଇ ତ ଏଇ ଚାରି ଚାରି ପାଞ୍ଚ କିଲୋମିଟର।
ହଁ। ଭାଇ ଆମର ଏଇଠୁ ହୁଁ ଏହି ଏ ହେଲା ବେଳେ ସେଇ ହଁ ତିରିଶି ପଇଁତିରିଶି ଖଣ୍ଡ ହବ ଚାଳିଶି ହବ।
ଆଉ ଆଉ ରାମ ମନ୍ଦିର କେତେ ବାଟ?
ରାମ ମନ୍ଦିର ବି ସେଇ ରାମ ମନ୍ଦିର ଏଇଠୁ ସେଇ ଚାଳିଶି ଆମ ଚାଳିଶି ପଚିଶି। ତ ଚାଳିଶି ପଇଁଚାଳିଶି।
ଫସେଇ ଫସେଇ ତମ ଘର କୋଉଠି କି?
ଆ ଆ ଆମ ଘର ପୁରା ଆମ ଘର ଏପଟେ ରହିଲାଣି ନରସିଂହପୁର ପଟେ। ଆମର ଯୋଉ ନରସିଂହପୁର ପଟେ ହେଲେ ଆମର ନଆ ଏପଟେ ପାଖ ହବ କୋଉଠି କହିଲ ଆମର ଯୋଉ ମହାନଦୀ ବ୍ରିଜ ଅଛି ଏପଟେ।
ଟିବିଇଚିଁ।
ହଁ ନାଇଁ ନାଇଁ ନାଇଁ କଣ୍ଟିଲ ଯୋଉ ବ୍ରିଜ୍ଇ।
ହଁ କଣ୍ଟିଲ ନୀଳ ମାଧବ।
ହଁ କଣ୍ଟିଲ ନୀଳ ମାଧବ ଏଇଠି ଆମର ପାଖ ଏ ପଚିଶି ନାଁ କୋଡ଼ିଏ। ହଁ ପଚିଶି ନା କୋଡ଼ିଏ କିଲୋମିଟର ସେଇପଟେ ଗଲେ ଆମକୁ ଫ ତୋ ଗଡୁରେ ଯୋଉ ପାଖ ହବ। ନୟାଗଡ ଟା ନୟାଗଡ ଟା ହବ ତିରିଶ କିଲୋମିଟର। ଆଉ ଭତଗଡ ସେଇପଟେ ଏମିତି ହେଇକି ହବ।
ଆଉ ତମ ଗାଁ ପାଖରେ ଭଲ ମନ୍ଦିର କଣ ଅଛି?
ଆମ ଗାଁ ପାଖରେ ମନ୍ଦିର ବୋଲି ସେମିତି କିଛି ନାହିଁ ଏପଟେ ତ ଅ ଛି ଏ। ପାଖରେ ଗଲେ ଆମ ଗାଁରେ ଅଛି କେବଳ ଖାଲି ଶିବ ମନ୍ଦିର ଅଛି ଆଉ ସେ ବୋଡେ ଆମର ଅଛନ୍ତି କଣ?
ପା ପାଖାପାଖି ପାଞ୍ଚ ଦଶ କିଲୋମିଟର ଭିତରେ କଣ ବୁଲି
ପାଞ୍ଚ ଦଶ କିଲୋମିଟର ଭିତରେ ତ ସେମିତି ଏପଟେ କିଛି ନାହିଁ ଏପ ଏପଟେ ଅଛି ଆମର, ନରସିଂହପୁରରେ ଅଛ ମୋର ରାଜବାଟି ଅଛି। ଆଉ ସେଠି ଜଗନ୍ନାଥ ମନ୍ଦିର ଅଛି।
ହୁଁ।
ଆଉ। କଣ ଏପଟେ ଅଛି ଏଇ ଚମ୍ପାନାଥ ମନ୍ଦିର ଅଛି।
ହୁଁ।
ହଁ ଆଉ ଆମର ସେପଟେ ବ୍ରିଜ ସେପଟେ ହେଲେ ହଁ ଅଛି ଆମର ସେ ଯୋଉ ଓ ପାର୍କ ଅଛି ଯୋଉ ଡିଅର ପାର୍କ ଗୋଟେ ଅଛି। ଆଉ ସେଡି। ଭଉଣୀ ଅଛନ୍ତି ଠାକୁର ଜଣେ ଠାକୁର ଅଛନ୍ତି ତଳେ ଉପରେ ଅଛନ୍ତି ବାହାର କଡ।
ଆମକୁ କେବେ ନବ ବୁଲେଇବାକୁ।
ହଁ ଆସ ବୁଲିକି ଯିବ। ଭଲ ଜାଗା ହେଇଛି ଅବିକା ବର୍ଷା ଦିନଟା ନା ଅବିକା ଦେଖିବା ବହୁତ ଲୋକ ହେଇଯାଉଛନ୍ତି ବ୍ରିଜ ଉପରେ। ବ୍ରିଜ ଉପରେ ଆଉ ସେ ଯୋଉ ସାଇଡ ରେ ଯୋଉ ପାର୍କଟା ଅଛି ସେଇ ଉପରେ ବି କାହିଁକି ନା ଜାଗା ଟା ଟିକେ ପାହାଡିଆ ଭିତରେ ଅଛି ଯେ ଲୋକମାନଙ୍କର ଯିବା ପାଇଁ ଭଲ ସୁବିଧା ହଉଛି ମାନେ ଗଛ ପତ୍ର ଅଛି। ଭଲ ଭ୍ୟୁ ବି ଆସୁଛି ସେଇଥିପାଇଁ ଲୋକମାନେ ସବୁ ଯିବାଆସିବା କରିକି ଫଟୋ ଫଟ ଉଠାଉଛନ୍ତି। ପାହାଡ ଉପରେ ଏଇ ପାର୍କ ଟା ନାଁ। ହ
କେତେ ଜଣ ତମ ପାଖରେ ଅଧିକା ଅଛନ୍ତି।
ଏକ୍ସସେଲ।
ହୁଁ।
ପେସେଣ୍ଟ ଅବିକା ତ ଜଣେ ଅଛନ୍ତି ଆଉ ନାହିଁ ସେଇ ଜଣେ।
କି ସେ ଜଣେ ସେଇ ଦିନ ଠୁ ଜଣେ ଅଛି।
ହଁ ଜଣେ ଅଛନ୍ତି ସେଇ ଦିନ ଠୁ ପୁରା।
କାଲି ସକାଳୁ ଶୀଘ୍ର ଶୀଘ୍ର ଯି ଯିବ ନି କି ନାଁ ଲେଟ୍ ହଉ।
କାଲି ଦେଖିବା କଣ ହଉଛି ଯଦି ଗୋଟେ ପିଲାଟାକୁ ପଚାରିଛି କି ସେ ଯଦି ଜ ଯିବ ରୁମକୁ ହେଲେ ତାରୁମ କୁ ତାହେଲେ ଆମେ ସାଙ୍ଗ ହେଇକି ମତେ ଛାଡିଦବ ସେ ତା ରୁମ କୁୁ ଯିବ ଯୋଦି ମୁଁ ମୋ ରୁମକୁୁ ଯିବି ଭାରି। ନଅଟା ପନ୍ଦର ବସିକି ଆସିବ ଆହୁରି। ଆଉ ଯଦି ସିଏ ଯଦି ନଗଲା ତାହେଲେ ମୁଁ ବି ଯାଇପାରିବିନି ସାଙ୍ଗ ହେଇକି ରହିବୁ ଏକାଥରେ ଛୁ ଟି ହେଲେ
ହଁ।
ଏଗାରଟା ବସିକି ସବୁ ଏକାଥରେ ଯିବୁ ଗାଧେଇକି ଏକାଥରେ ଖାଇକି ଶୋଇବି ଆଉ।
ହୁଁ। ଖାଇ କି ପଖାଳ ଭାତ। ସକାଳୁ ବରା ତରକାରୀ ନେଇକି ଯାଇଥାନ୍ତି।
ଆ ଦେଖିବା କଣ ହଉଛି ସେ ତାକୁ ମୁଁ କଲ କରିବି ଦେଖିବା ସିଏ ଯଦି କଣ କହୁଛି ଯଦି ସେ ହଁ କରିବ ତାହେଲେ ଯିବା ବାହାରି।
ତାକୁ ରାତିରେ ରାତିରେ କଲ କରୁନ?
ରାତିରେ ଅଭିକାତ ସିଏ କଣ କରୁ ସେ ବି ଆଉ ଫୋନ ଉଠେଇବନି ସିଏ ଅବିକ ସେଟା ତାର ତରି ହଁ ଫ୍ରିଫାଇଆର ଖେଳୁଛ ସିଏ ଦି ଚାରି ପାଞ୍ଚ ଜଣ ଫ୍ରିଫାଇଆର ଖେଳୁଛନ୍ତି। ସିଏ ଯଦି ଯିବ ଗଲେ ମୁଁ ତାକୁ ସକାଳେ କଲ କରିବି ସକାଳେ ଯଦି ଯିବ ତାହେଲେ ଆମେ ସାଙ୍ଗ ହେଇକି ପଳେଇବୁ ସାଇନୀ ମାରିକି
ଯାଇକି ବ୍ରଶ କରିକି ଖାଇପିଆ କରିକି ଆସିବ ଭାରି। ଆଉ ଏଠି ଶଇଲା ମାନେ ଗାଧେଇକି ଶୋଇ ପଡିବି ଯେ ଏକାଥର ଉଠିବି ଛଅଟା। ପାଞ୍ଚଟା ରେ ଉଠିବି ଏକାଥରେକେ ଆଉ।
ଓହୋ। କିକଥା ତମର କଣ ଙ୍କ ଗମେଣ୍ଟ ଜବ ଆପ୍ଲାଏ କରୁଛ? ସେହିଁ ଯାଇ କରୁଛନ୍ତି।
ସେଇଟା ବହୁତ ମାନେ ଏଠି ବହୁତ ରାଜନୀତି। ଏଠି ଗଲାବେଳେ ଚାଲୁଚି ସେ ମାନେ ଯେତିକି ଇଣ୍ଟରଭ୍ୟୁ ଆଉ ଆଉ ଏକ୍ଜାମ ଦିଆ ହଉଛି। ପଚରା ପଚାରି ସେତିକି ଆଇଲା ଦିନଠୁ ହଉଛି ନା ଯଦି ଆର୍ମି ଚାକିରି ହେଇଯାଆନ୍ତା ତାହେଲେ ଆହୁରି କେତେ କୋଶ୍ଚିନ୍ ପଚାରିଥାଆନ୍ତେ। ଯେତିକି କୋଶ୍ଚିନ୍ ପଚାରୁଛନ୍ତି ମାନେ ସବୁ ପଚାରୁଛନ୍ତି ଆମକୁ କି ଆଉ ଆଉ କୋଉଟା କଣ ଅଛି ଏଇଟା କରିବ ସେଇଟା କରିବ ଯୋଉ ରୁଲ ସବୁ ବାହାର କରୁଛନ୍ତି ଏଠି ନା ଇଚ୍ଛା ହଉନି ଏଠି ରହିବା ଆଉ ଖାଲି ବାଧ୍ୟରେ ରହିବା କଥା ଆଉ ଗୋଟେ ବାବା ଦେଖିଛନ୍ତି ଘରେ ଗାଁ ରେ କି ଆଉ ଯୋଉ ଫାଇନାନ୍ସ ରେ ରହିବାକୁ ଯେ ସିଏ ଦବ ପନ୍ଦର ହଜାର। ବାଇକ୍ ଦବ ଆଉ ତମର ମୋବାଇଲ ବି ଦବ ସବୁ ଦବ ହେଲେ ମୁଁ ମନା ମ ମୁଁ ହଁ କରିଛି ହେଲେ ଉଁ ସେମିତି ଭରସା ନାହିଁ କାହିଁକି ନା ଆଜିିକାଲି ଲୋକମାନେ ଯୋଉ ଯାଉଛନ୍ତି ଯୋଉ ଘର ଘର ଦେଖିକି ଯୋଉ ତାଙ୍କ ମାନଙ୍କୁ ଲେଡିଜମାନେ ଯୋଉ ସଂଘ କରୁଛନ୍ତି ସେ ଲେଡିଜମାନେ ତାଙ୍କୁ ପ ପଚାରୁଛନ୍ତି କେତେ କଣ ପଚାରୁଛନ୍ତି ଏ ଦବୁନା ଆମେ ଏଟା କରିବୁନୁ ସେଟା କରିବୁନୁ ସେମିତି କରିବାକୁ ଗଲେ ମତେ ଡର ଲାଗୁଛି ସେଇଥିପାଇଁ ନହେଲେ ମୁଁ ଯିବା ପାଇଁ ରାଜି ଅଛି। ଯଦି ମୋ ସାଙ୍ଗରେ ଜଣେ ଦି ଜଣ ଆଉଜି ଯିଷ ଆଉ ଜଣେ ଯିବ ମୋ ସାଙ୍ଗରେ ତାହେଲେ ଆମେ ସାଙ୍ଗ ହେଇ କଲେକ୍ସନ କରିଦବୁ। ଦିି ତିନ୍ ଦିନ୍ ଟ୍ରେନିଙ୍ଗ୍ ଦବ ଟ୍ରେନିଙ୍ଗ୍ ଦେଲା ପରେ ତାପରେ ଯିବୁ। ଆଉ ଧୀରେ ଧୀରେ କୋଡିଏ ହଜାର ଯାଙ୍କେ ପେମେଣ୍ଟେ ବଢା ହବ। ଆଉ ଶନିବାର୍ ରବିବାରେ ଛୁଟି। ଆମ ସେଇ ଗାଁ ରେ ମ ମାନେ ଗାଁ ରେ ବୋଲି ସେଇ ଆମର ନରସିଂହପୁର୍।
ହଁ ଦେଖିବା କଣ ହଉଛି ଆଉ। ଇଚ୍ଛା ନାହିଁ ଯିବାକୁ ସେ ଗେରେ ଗେରେ ଗେରେ ଗେରେ ହେବେ ସେଇ ଲେଡିସ୍ ଗୁରା ସେଇଥିପାଇଁ ମୁଁଁ ଯିବି ନା ନାଇଁ ଭାବୁଛି।
ଯାଅ ହଉ ସେଇଟା ଏମିତି ଗଲେ ଯେ ହବ। ଭଲ ହବ ନହେଲେ ପାଖେରେ ଏ- ଏ - ଏ - ଏ ନହେଲେ ମୋ ସାଙ୍ଗ ଗୋଟେ ଏଠି ଅଛି ତାର ଷୋହଳ ହଜାର ଦଉଛନ୍ତି। ଏମିତି କଟୁଛି ସେଇଠିକି ପଳେଇବା ଭାବୁଚି।
ଦେଖିଆ ଆଉ, କୋଉଠି ଗୋଟେ କଣ କରିବା ଆଉ
ଏଇରେ ରା-ରାହୁଲୁ, ରାହୁଲୁ
ହଁ
ସେଇଟା ସିଏ ତତେ ଷୋଳ ହଜାର୍ ଦଉଛି ପିଏ ପି କଟୁଛି ପନ୍ଦରଶହ। କଣ ଏତେ ଦେଢ ବର୍ଷ, ଦି ବର୍ଷର ରହିବିନି ଛାଡିକି ଯିବାକୁ ଇଚ୍ଛା ହଉନି ବୋଲି ରହିବା କଥା।
ହଁ ସେଇଆ ବି ମୋର ବି ନହେଲେ କେବେଠୁ ଛାଡ଼ିକି ପଳାନ୍ତିନି।
ହୁଁ।
କି ଇଆଡୁ
ହଁ, ହଉ ଭଲ।
ନା-ହଁ
ଓ ଆଉ ସେମିତି ଚାଲିଛି ଆଉ ସବୁ ଆଉ କଣ କହିବା।
ହୁଁଁ-ଉଁ-ଉ ଆଉ ନିସ-ନିଦ ଲାଗୁନି ଚାର୍ ଟା ବାଜିଲାଣି?
ନିଦ ଆଉ ଲାଗିବନି।
କାହିଁକିି ନିଦ ଲାଗିବନି?
ନା, ନା ନିଦ ଲାଗିଲେ ପୁରା ଇଏ ପଳେଇଆ ଆଉଛନ୍ତି ପଛ ପଟେ ଏ ଆ ଆଗ ପଟେ ପଳେଇ ଆସନ୍ତି।
ତାଲା ମାରିଦିଅ ଆଗ ପଟେ।
ତାଲା ହବନି ଏ ପଟେ।
କାହିଁକି ହବନି?
ପଛ ପଟେ କ୍ୟାମେରା ବି ଲାଗିଛି ସାଇଡ୍ ରେ ଟିକେ ହଲି ଚୁଲି ହବନି ଶୋଇପାରୁନି ମଣିଷ କିଛି କରିପାରୁ
ତୁ ବସି ବସିକି ସେଟା ତ ଘୁମେଇ ପାରିବ ନା?
ଆଉ ବସିକି ଭଲା ଖସି ପଡିବ ଯଦି ମୁଣ୍ଡ ଫାଟିଯିବ ହେଠୁ ତଳେ ତମେ ମେଡିକାଲ ରେ ଆଡମିଟ୍ ହବ ନିହାତି।
ଓଃ ଓ ହୋଉ ତମେ ଯାଆ ଟିକେ କଣ କ ମୁଁ ଟିକେ ପାସ ବସିକି ଆସିକି ତମକୁ କଲ କରୁଚି ହେଲା।
ହୋଉ ଆଉ ଯାଅ।